ହୁଁ କୁହ ନମସ୍କାର କୁହ।
ଆଉ ଦାଦୁ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ କଣ କରିବା। ଏଇ ତ ଜୀବନ ଆଉ ଦୁଃଖେ ସୁଖେ ବଞ୍ଚିବା କଥା ଆଉ।
ନା କାହିଁ ଆପଣ ଏମିତି କହୁଛନ୍ତି। ଆମେ ତ ଆପଣଙ୍କୁ ମନେ ପକେଇଲୁ ଆ ଆପଣଙ୍କ ସହିତ ବହୁତ ଦିନ ହବ ବାର୍ତାଳାପ କରିନଥିଲୁ ଯେହେତୁ ଆପଣଙ୍କୁ ମନେ ପକେଇଲୁ। ଆପଣ ଏ ସବୁ ଅଶୁଭ କଥା କାହିଁ ଇ ତୁଣ୍ଡରେ ଧରୁଛନ୍ତି।
ନାଇଁ ପୁଅ। ଅଶୁଭ କଥା କଣ କି, ମଣିଷ ଜୀବନ ପାଇଛେ ଆଜି କଷ୍ଟ କାଲି ଦୁଃଖ। ଏଇରା ସବୁ ସହିବାକୁ ପଡିବ ତାମାନେ ନୁହେଁ କି?
ନାଇଁ ବନ୍ଧୁ ସେଟା ତ ଜୀବନର ସେଟା ତ ଯି ବୁ ବନ୍ଧୁ ସେଟା ତ ଜୀବନର ଅ ଆମର ଚାଲିଚଳଣି ସେଟା ଆମର ପ୍ରଣାଳୀ ତେଣୁ ଆମେଁ ସେଥିପ୍ରତି ଏଁ ଧ୍ୟାନ ନଦବାଟା ଉଚିତ।
ହୁଁ ହୁଁ ବୁଝୁଚି।
ଆଉ ବନ୍ଧୁ ଅଁ ଆଜି ଆପଣଙ୍କ ଆଡେ ବର୍ଷା ହୋଇଚି ନା ନାହିଁ? କାହିଁକି ନା ଆମ ଆଡେ ତ ବର୍ଷା ବହୁତ ଜୋରରେ ହୋଇଛି। ଲାଗୁଛି ଯେପରି
ବହୁତ୍ ମାତ୍ରାରେ ହେଇଚି।
ଆଚ୍ଛା ଆମ ଆଡେ ଏମିତି ଲାଗୁଛି ଯେମି ତି ଆମର ଯୋଉ ଉଁ ଆଁ ବୋ ବ ବର୍ଷା ଋତୁର ଆଗମନରେ ଯୋଉ ଯେଉଁ ପରି ବର୍ଷା ହୁଏ ସେଇଭଳି ଆଜି ବର୍ଷା ହୋଇଚି ବ ବୁ ଘୋର ଘଡଘଡି ବଡ଼ା ଦେଖା ଦେଇଚି।
ହୁଁ।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
ହଁ ଜୋର ମାତ୍ରାରେ ଆଜି ବର୍ଷା ହୋଇଅଛି। ଯେହେତୁ କାଲି ମହାପ୍ରଭୁଙ୍କ ସ୍ନା ସ୍ନାନ ଯାତ୍ରା ଥିଲା ତ କାଲି ତ ହେଲାନି। ହେଲେ ବହୁତ ରାତ୍ରରେ ବର୍ଷା ବହୁତ ମାତ୍ରାରେ ହୋଇଚି ହୋଇଅଛି। ଆଉ ଯେହେତୁ ଆଜି ଆମେ ସ କାଳୁ ଉଠିଲୁ ତ ବର୍ଷା ବହୁତ ମାତ୍ରାରେ ହୋଉଥିଲା। ଅଁ ଆମର ଗ୍ରାମର ପରିବେଶ ବି ବହୁତ ଖରାପ ହେଇଯାଇଛି ସେଇ ବର୍ଷା ମାତ୍ରାରେ। ତ କଁ କରିବା ଆଉ? ଏବେ ତ ଚାଲିିବସବୁ ଏମିତି ବର୍ଷାରେ।
ଆଉ ଏକ ପତ୍ର ମତେ ଆସିଚି। ଯାହାକିଙ୍କର କ୍ଷୟରେ ହୋଇଥିଲା। ତେଣୁ ଆପଣଙ୍କ ଗ୍ରାମରେ ଯୋଉଁ ବିବାହ ଘରଟି ସମ୍ପନ୍ନ ହୋଇଛି ତାର ଚତୁର୍ଥୀ କ୍ରିୟାରେ ଆଁ ଆପଣ ଯୋ ଯୋଗ ଦେବେ ଆଉ। ଆପଣ ଯଦି ଯୋଗ ନଦେବେ ତାହେଲେ ମୁଁ ଯାଇକିଁ କି ଲାଭ?
ନାଇଁ ନାଇଁ ବନ୍ଧୁ ମୁଁ ନିଶ୍ଚିନ୍ତ ଯୋଗ ତାନ ଦେବି ଯେହେତୁ ସିଏ ଆମ ଗ୍ରାମର ଏକ ବଡ ଭାଇ ତ ବହୁତ ସମୟ ପରେ ତାଙ୍କର ବହୁତ ଦିନ ପରେ ଆଜି ତାଙ୍କର ବାହାଘର ହେଇଚି ଯାହା କି ସେ ହାତକୁ ଦୁଇ ହାତ କରିଚନ୍ତି ତ ତାଙ୍କର କାରି ଆମ କାଲି ଆମର ଯୋଉ ଚତୁର୍ଥୀ ଆମର ଯୋଉ ଭୋଜିର ଆୟୋଜନ ଅଛି ବୋ ଯୋଉ ଉଁ ମାନେ ଅଛି ସେ ସବୁ କାଲି ଆମେ ନିଶ୍ଚିନ୍ତ ସେଥିରେ ଯୋଗଦାନ ଦବୁ ହେ ଆପଣ ସେ ସେଥିପାଇଁ ଆପଣ ଆସିକି ପହଞ୍ଚିକି ଆମକୁ କହିବେ ଆମେ ବି ସେଠି ଥିବୁ। ତ ନିଶ୍ଚୟ ଭେଟା ଭେଟି ହବା ସେଟି।
ନିଶ୍ଚିନ୍ତ ବନ୍ଧୁ ଆପଣଙ୍କ କଥାରେ ମୁଁ ସହମତ ଦଉଚି ଏବଂ ମୁଁ ଯ ଜାଣିବାକୁ ଚାଁଉ ଏବେ ଏଁ ବର୍ଷା ଋତୁ ପାଇଁ ସବୁ ଗାମରେ ହଁ ସବୁ କେନାଳ ଆଉ ସବୁ ପାଣି ଯିବା ପାଇଁ ରାସ୍ତା ଏବଂ ଯେମିତି ରାସ୍ ତା ସମ୍ପୂର୍ଣ୍ଣ ଅଁ ଭଲ ଦେଖାଯିବ ଭଲରେ ଭଲରେ ଲୋକମାନେ ଯାତାୟତ କରିବେ ସେଥିପ୍ରତି ସବୁ ଗ୍ରାମରେ ଅଁ ସରକାରଙ୍କ ତରଫରୁ ଭଲ ମାନେ କା ର୍ଯ୍ୟ ୟ ଗ୍ରାମରେ ସେଭଳି କିଛି କାର୍ଯ୍ୟସୂଚୀ ନା ନାହିଁ।
ହଁ ବନ୍ଧୁ ଆମ ଗ୍ରାମରେ ବି ସେଭଳି କି କାର୍ଯ୍ୟ ଆସୁଛି। ହେଲେ କିଛିଟା ତ୍ରୁଟି ଯୋଗୁ ସେ ସବୁ ସଫଳ ହେଇପାରୁନି। ଯାହାକି ଆପଣ ଜାଣିଥିବେ ଆମ ଗ୍ରାମର କିଛିଟା ମାନେ ଏ ଲୋକମାନେ ଅଛନ୍ତି ଯୋଉ କାମକୁ ସମ୍ଭବ କରେଇ ଦଉନାହାନ୍ତି।
। ଆଚ୍ଛା। ବନ୍ଧୁ ସେ ସେଇ ଜିନିଷଟା ତ ସମସ୍ତ ଗ୍ରାମରେ ରହିଚି। କାହିଁକି ନା ସବୁ ଗ୍ରାମରେ ସମସ୍ତ ଲୋକ ଭଲ ହେବେନି ନା। ପୃଥିବୀରେ ସବୁ ଭଗବାନ ସମସ୍ତଙ୍କୁ ଭଲ କରି ଜନ୍ମ କରିପାରିବେନି। କି ସଠିକ୍ କରିକି ଜନ୍ମ କରିପାରିବେନି ତେଣୁ ସବୁ ଗ୍ରାମରେ ଭଲ ଥିଲେ ମନ୍ଦ ବି ଲୋକ ଅଛନ୍ତି ଭଲ ଲୋକ ବି ଅଛନ୍ତି। ତେଣୁ ସମସ୍ତଙ୍କୁ ଆପଣ ଅ ସମସ୍ତଙ୍କ କଥାକୁ ମାନିକି ତ ଆ ପଣ କରିପାରିବେନି ନା କାମ। ଆପଣ ଯେଉଁମାନେ ଇଚ୍ଛୁକ ଅଛନ୍ତି ଏଥିପ୍ରତି ତାଙ୍କୁ ନେଇକି ଏକ ସଂଗଠନ କରି ଆପଣ ଏ କାର୍ଯ୍ୟ ସୂଚୀରେ ନିୟୋଜିତ କରନ୍ତୁ। ।
ହଁ ସେଟା ବି ଠିକ୍ ହେଲେ କଣ କରିବା ବନ୍ଧୁ ସେଥିପାଇଁ ସେ ଆମର ଯୋଉ ଲୋକମାନେ ଅଛନ୍ତି ସେଥିପାଇଁ ସେମାନେ ଆଦୌ ବି ମାନେ ବିଲକୁଲ ବି ସେ ଆମ ଏଇ ସବୁ କଥାରେ ରାଜି ଦେବେନି କି ଯୋଗଦାନ ଦେବେନି।
ଆଚ୍ଛା ବନ୍ଧୁ ଆଉ ବନ୍ଧୁ ଆପଣ ମଧ୍ୟାହ୍ନ ଭୋ ଜନ ରେ କଣ ଗ୍ରହଣ କରିଛନ୍ତି?
ମଧ୍ୟାହ୍ନ ଭୋଜନ ରେ ଆମର ଯାହାକି ଭାତ ଆମର ଡାଲି ଆଉ ଜହ୍ନି ଆଳୁ ଭଜା ଆଉ ଆମର ଆଳୁ ଭର୍ତ୍ତା ବାଇଗଣ ଭର୍ତା ଆଉ ଆମର କାକୁଡି। ।
ଆଚ୍ଛା। ମୁଁ ତ ବନ୍ଧୁ ଜାଣିଥିବେ ଆମେ ତ ମାନେ ପୁରା କଠିନ ପରିଶ୍ରମୀ ଲୋକ। ତେଣୁ ମୁଁ ପଖାଳକୁ ଶାଗ ଭଜା ଆଉ ଆଳୁ ଚକଟା ଖାଇଛି। । ମୁଁ ବନ୍ଧୁ ଏବେ ଗୋଟେ ଦୃଶ୍ୟ ଦେଖୁଥିଲି, ଅ ଯାହାକି ମୁଁ ଆମ ଯେହେତୁ ବର୍ଷା ହେଇଛି ମୁଁ ଆମ ଘର ବାହାରେ ରେ ବସିଚି। ଏକ ପଡିଆ ପାଖରେ ବସିଚି। ମୁଁ ଏକ ଦୃଶ୍ୟ ଦେଖୁଥିଲି ଯେ ଚାରିଆଡେ ଗଛର ମାତ୍ରା ବଢିଚି। ଏବଂ ଗଛ ଗୁରା ସମାନ ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି। ତେଣୁ ଏକ ଗଛ ମୋ ଆଖି ସାମ୍ନାରେ ଆସୁଚି ଯାହାକି ଆକାଶିଆ ଗଛ। ତାର ନାଁ ଥାଏ ଆକାଶିଆ ଗଛ। ତେଣୁ ଆକାଶିଆ ଗଛ, ଶାଳୁଆ ଗଛ ଆଉ ଏଇ ସବୁ ଗଛ ମାନଙ୍କର ଉଚ୍ଚତା ଏତେ ଅଧିକ ଯେ ଆମେ ତାକୁ ଦେଖି ଫଟାକ୍ ସେ ଜାଣିପାରୁ ଯେ ଏଇଟା ଆକାଶିଆ ଗଛ। ଏଇଟା ଅ ଯୋଉ ଇଏ ଗଛ। ତାହେଲେ ଆପଣ ସେ ବିଷୟରେ କିଛି ଜାଣିଛନ୍ତି ଯେ କାହିଁକି ଏଟା ଏତେ ଉଚ୍ଚତା ବିଶିଷ୍ଟ ଗଛଟି।
। ତ ଆପଣ ଜାଣିପାରିବେ। ତ ଆପଣଙ୍କ ପଡିଆରେ ଏମତି କେତେ ଗଛ ଅଛି? ନା କେବଳ ସେଇ ଗୋଟିଏ ଗଛ
ନାଇଁ ନାଇଁ ନାଇଁ ବନ୍ଧୁ ଆମ ପଡିଆରେ ବହୁତ ସାରା ଗଛ ଅଛି। ଯାହାକି ପଳାସ ଗଛ ତ ଅତୁଳନୀୟ। ଏବଂ ଚାଖୁଣ୍ଡା ଗଛ ନାନାଳୁଆ ଗଛ ନାନାଳୁଆ ବି ଗଛ ବିଷୟରେ ଆପଣ କିଛି ଜାଣିଛନ୍ତି? ନାନାଳୁଆ ଗଛଟି ହଉଛି ଆପଣଙ୍କ ଘର ପା-ପାଖ ଥିବ ହଉଛି ନା ତାକୁ ଯେଉଁ ଯଉ ହାଣିଦେବେ ତାର ଗୋଟେ ଉପ ପରସ୍ତଟି ଖୋଲିଲା ପରେ ତାର ଲାଳୁଆ ଅଂଶଟି ହାତରେ ଲାଗେ ସେଥିପାଇଁ ତା ନା ନାନା ଆଳୁଆ ଗଛ ଆପଣ ଜାଣିଛନ୍ତି ଏ ବିଷୟରେ?
ହଁ ହଁ ହଁ ହଁ ଜାଣିଛୁ ଜାଣିଛି ଯେହେତୁ
ହଁ ସେଇପରି ହଁ
ହ ହ।
ଆଉ ମୁଁ ଦେଖୁଛି ବନ୍ଧୁ ଖାଲି ଖାଲି ପଳାସ ଗଛରେ ଖାଲି ପତ୍ର ନୁହେଁ ଫୁଲ ବି ଫୁଟିଛି କାହିଁକି ନା ଯେହେତୁ ଆଜି ବର୍ଷା ବି ହୋଇଛି ସେଇ ବର୍ଷାର ଆଧାରରେ ଫୁଲ ମଧ୍ୟ ଫୁଟିଛି ଯାହାକି ଆଖିକୁ ଦେଖି ଦେଖିବାକୁ ବହୁତ ମନଲୋଭା ହଉଛି।
ହୁଁ ହୁଁ ହୁଁ ବୁଝୁଛି ଏଇ ଯୋଉ ବର୍ଷା ମାତ୍ରରେ ଆପଣ ଜାଣିଥିବେ ବହୁତ ଆମର ଯୋଉ ଗଛ ମାନ ଗଛ ଯେତିକି ସବୁ ଅଛନ୍ତି ସବୁ ଖରାରେ ସବୁ ଝାଉଳି ପଡିଥାନ୍ତି। ସବୁ ମଉଳି ଯାଆନ୍ତି ତ ଏ ଯୋଉ ବର୍ଷ ର ଥଣ୍ଡା ମାନେ ଏଇ ଯୋଉ ଦିନ ଆର ଏବେ ଦେଖିବେ ଆପଣ ବହୁତ ଆମର ଗଛ ସବୁ ପତ୍ର ସବୁ କଲର ମାନେ ସବୁ ରଙ୍ଗହୀନ ଦେଖାଯିବେ। ପୁରା ଯାହାକି ପୁରା ଆପଣ ଦେଖିବେ ବହୁତ ସୁନ୍ଦର ତା ଲାଗିବ ସେ ଗଛ ଗୁଡା ସବୁ। ପାଣି ପଡିଲା ମାନେ ଏବେ ତ ସେ ଦିନ ଆସିଗଲାଣି ଆମର ବର୍ଷା ଦିନ ତ ଏବେ ଆଉ ହଁ ମାନୁଛୁ ଆମର ପରିବେଶ ଟିକେ ଟିକେ ଖରାପ ରହିବ ଯାହାକି ବର୍ଷା ହେତୁ କିନ୍ତୁ ଆମର ଗଛ ପରିବେଶ ସବୁ ବହୁତ ଭଲ ରହିବ।
ଆଚ୍ଛା ଦାଦୁ ଆପଣ ଯୋଉ ଜାଣି ଛନ୍ତି ଗଛର ସବୁ ଚାହିଦା ମାନେ ଅ ଡାକ୍ତର ମାନଙ୍କ ପ-ପରାମର୍ଶରେ ଅ ସବୁ ବୃକ୍ଷ ମାନଙ୍କରେ ଚିକିତ୍ସା ପାଇଁ ସବୁ ପ୍ରକାର ପ୍ରକାର ସୁବିଧା ଥାଏ ଔଷଧ ତିଆରି ହୋଇଥାଏ ସେଇଥିରୁ। ତେଣୁ କୌଣସି ବି ବୃକ୍ଷ ଆମେ ପଢିଥିଲେ ଛୋଟବେେଳେ ଯେ କୌଣସି ବି ବୃକ୍ଷ ଛୋଟ ନୁହେଁ ମାନେ ସେଥିରୁ ସବୁ ପ୍ରକାର ଔଷଧ ତିଆରି ହୋଇପାରେ। ତ ମୋ ଜାଣିବାରେ ନିମ ଗଛ ଏବଂ ତୁଳସୀ ଗଛ ଏଇ ସବୁ ଗଛ ମାନେ ଅ ସବୁ ଗଛରେ ସବୁ ଔଷଧୀୟ ଗୁଣ ଥାଏ।
ଆପଣ ସେଠି ବ
ବାକି ଔଷଧ ଗୁଣ ଥାଏ।
ଆମର ଯାହା କିି ସେଇ ବେଲ ଗଛ ଆଉ ଆମର ଅଛି ଆମର ଏମିତି କି ଗଛ ଖାଲି ଔଷଧ ପାଇଁନୁହଁ ଆମର ଆହୁରି ବି କିଛି ଗଛ ଅଛି ଯାହା ଦ୍ଵାରା ଆମର ଉ ମାନେ ଲୋକମାନେ ସବୁ ସହାୟ ପାଇପତି କିି ଆମର ଜାଳ ଗଛ ଦ୍ଵାରା ଆମେ ଜାଳ ବ୍ୟବହାର ପାଇଥାଉ ଗଛ ଦ୍ଵାରା ଆମେ ଛାଇ ପାଇଥାଉ ଗଛ ଦାରା ଆମେ ଆମର ଯୋଉ ଅଛି ଅମ୍ଳଜାନ ଅଙ୍ଗାରକାମ୍ଳ ଏଗୁଡା ସବୁ ପାଇଥାଉ।
ଆଛା ହୋ। ମ ଯୋଉ ଛାଇ କଥାଟି କହିଲେ ଯୋଉ ଛାଇ କଥାଟି ମତେ ଅତ୍ୟନ୍ତ ଅ ଖୁସି ଦେଲା କାହିଁକି ନା ମୁଁ ଆଜି କାଲି କାଲି ମୁଁ ଆସୁଥିବା ଫେରୁଥିବା ସମୟରେ ଗୋଟେ ଏତେ ଯେ ଅ ଖରା ହେଉଥିଲା ସେଠି ଏକ ବୃକ୍ଷ ତଳେ ଛାଇର ଆଶ୍ରୟ ନେଇଥିଲି ତେଣୁ ମୁଁ ଆପଣଙ୍କ ଏଇ କଥାକୁ ସହମତ ପ୍ରଦାନ କଲି ଆଉ ବନ୍ଧୁ ମୁଁ ଏବେ ମ ମୁଁ ତ ଏବେ ବୋଉ ଡାକିଲେଣି ମୁଁ ଏ ବେ ରହୁଛି ଆପଣଙ୍କ ସହିତ ପରେ ବାର୍ତ୍ତାଳାପ କରୁଛି।